ହ୍ୟାଲୋ।
ହୁଁ ହ୍ୟାଲୋ, ହଁ ଆସିଲା ଆସିଲା କହ?
ହଁ ସେତ ତ କଣ ଗୋଟେ ନେଟୱାର୍କ ଇସୁଥିବ ସେଇଥିରୁ ବୋଧେ କଟି ଗଲା ବୋଧେ ଆଉ।
ହଁ ହଁ।
ହୁଁ ଆରେ କାଲି ଅମୁଲ ମୋର ହଜାର ଟଙ୍କା ଖାଇଯାଇଛି।
କେମିତି?
ମାନେ ତାର ମୋର କଥା ହେଇଥିଲା କି ନାଇଁ କମ୍ପାନୀରେ ତ ଆମେ ମିଶିକି କାମ କରୁଛେ ତ ଯାହା ବିି ଦରମା ଆସିବ ଆମେ ଅଧା ଅଧା ବାଣ୍ଟି ନେଇଯିବା।
ହୁଁ।
ଆ କାହିଁ ନା କାରଣ ମୋର ବି ଏପଟେ କାମ ଥିଲା, କିନ୍ତୁ ଭାଇ ମୁଁ ତା କାମରେ ସାହାଯ୍ୟ କଲି ମତେ ମତ କହିଲା ନାଇଁ ନାଇଁ ତମେ ଗୋଟେ କାମ କର ମୋ କାମରେ ସାହାଯ୍ୟ କର। ଆଉ ତମର ପଛରେ କରିଆ ଭାଇ ତା ସକାଶେ ମୋ କାମ ଅଧା ରହିଗଲା। ତ ମତେ ଆମ ସାର୍ ଏବେ ବ୍ଲଗ ମାରି ଦେଇଛନ୍ତି।
କୋଉ ସାର୍?
ବୁଝିଲୁ ସେ ଆମର ଯୋଉ କମ୍ପାନୀ ସାର୍ ବ୍ଲକ ମାରି ଦେଇଛନ୍ତି।
କମ୍ପାନୀର ଯୋଉ ଏଇ ଏଇଥର।
ଏତେ କଣ ଡିଟେଲସ ରେ ବୁଝେଇବି ତତେ ବୁଝି ଯାଉନୁ।
ହଁ ହଁ।
ହଁ ତ ସେ ତାପରେ ମୁଁ କହିଲି ଆଚ୍ଛା ହଉ ତାହେଲେ ଦେଖିବା ଟାକ୍ସ କମ୍ପ୍ଲିଟ କରିବା। ତାପରେ ମତେ ସେ କହିଲା ତାପରେ ତାର ଯେମିତି କମ୍ପ୍ଲିଟ୍ ହେଇଗଲା ତ ପଇସା ଆସିଲା। ପଇସା ଆସିଲା ବେଳକୁ ବାହାନା ମାଇଲା କହିଲା ନାଇଁ ଟ୍ୟୁସନ ପେମେଣ୍ଟ ଦିଆହବ ଏମତି। ସେମିତିରେ ଆଗିଲ ତୁ କହିଲୁ ଭାଇ ମୋର କଣ ଅଧା କମ୍ପ୍ଲିଟର ଇନକମ୍ପ୍ଲିଟ ରହିଲା।
ହୁଁ।
ଆଁ ଏଇଟା ଠିକ ହଉନି କାହା ପଇସା କେତେ ଖାଇଦବ ଏଇଟା କଣ ଠିକ ହଉଛି।
ହୁଁ।
ତାପରେ ବି ମେହନତ ଟା ବି ମୋର ନା ତା ଫଳ ତ ତୁ ଭୋଗିବୁ ଏଇଟା କଣ ମାନେ କଣ ଠିକ କହୁଛି କି ଏଇଟା।
ଭଲ କଥା ନୁହଁ। ତୁ ତ କହିଥିଲୁ ଅଧା ଅଧା କରା ହବ ବୋଲି ତୁ କେମିତି ନିଜେ ରଖିଦଉଛୁ।
ସେ ଆର୍ ନା ଯଦି ମୁଁ ଏତେ କଥା ଜାଣିଥାନ୍ତି ତାହେଲେ ମୁଁ ମୋ ଉପରେ ବେଶୀ ଫୋକସ୍ କରି ଥାନ୍ତିନା ତୋଟା ପଇସା ମୁଁ ମୁଁ ତୋ ପଇସା କିଛି ଖାଇବାକୁ ମୋର ଏତେ
ଦେ କହିଲି।
ସେଇ କଥା ନା କାରଣ ମୋର ଫୁଣି ମୁଁ ମୋର ଟାକ୍ସ କମ୍ପ୍ଲିଟ କର ଥାନ୍ତି ତ ମୋର ବି କିଛି ଲାଭ ହେଇଥାନ୍ତା ଭାଇ ମୁଁ ତୋ ପ୍ରତି ସାହାଯ୍ୟ କଲି ଆରେ ମୋର ମୋର ଆ ଠେଣି ହେଲାନି ଆରେ ତୋର ଦେଖ କି ଭାଇ ସା ସାଢେ ଦି ହଜାର ପାଖାପାଖି ଖଣ୍ଡେ ସାର୍ ତାକୁ ବୋନସ ଦେଲେ।
ହୁଁ।
ଆଛା ସାଢେ ଦି ହଜାରରୁ ଆକ୍ଚୋଲି ତ ହଜାର ନ ଦେ ପାଅଁଶହ ଟଙ୍କା ଦବୁ ମତେ ନା ପାଅଁଶହ ଟଙ୍କା ନଦେ ତିନିଶ ଟଙ୍କା ତ ଦେ। କିଛି ତହଲେ ମୋର ଲାଭ ଗୋଟେ ରହିବ ମୋର ମୋର କ କିଛି ଆସିନି ଶୂନ ମୋର। ବୁଝୁଚୁ ତ? କିଛି ଦେଲାନି ବା ମୋର ଟାକ୍ସ ହିଁ କମ୍ପ୍ଲିଟ ହେଇନି ମୁଁ କଣ ଦେବି ମୁଁ ଆମ ସାରଙ୍କର ଗୋଟେ ଅଛି ପଲିସି ଯୋଉ ସିମେଣ୍ଟ କମ୍ପାନୀରେ ହେଲା ସାର ଙ୍କର ପଲିସ ଅଛି ଅଛି କି ନାଇଁ ଏତିକିରେ ଏତିକି ଦିଆହବ। ଆରେ ମୋର କିଛି କମ୍ପ୍ଲିଟ ହେଇନି ମୁଁ ତା କମ୍ପ୍ଲିଟ ଉପରେ ରହିଲ ନା ଯେହେତୁ ମୁଁ ତୋର କମ୍ପ୍ଲିଟ କଲି ତୋର କମ୍ପ୍ଲିଟ ହେଇନି ତାପରେ ଭାବେ ନାବେ ମୁଁ ମାନେ ତାକୁ ମାଗି ତାକୁ ମାଗି। ନମ୍ବର କଥା କହୁଚି ହେଲା ତା ଟ୍ୟକ୍ସ ଗଲି କିନ୍ତୁ ଭାଇ ସିଏ ଟିକେ ନାଗୁବି କୋପ୍ରେଟେ କରୁନି। ଆରେ ଭାଇ ତୁ ହେଲେ କିଛିଟା ହେଲେ ସାହାଯ୍ୟ କରିବୁ ଆମେ କଥା ବି ହେଇଥିଲେ।
କେମିତି ହଇରାଣ ଗଲା ଦେଖିଲୁ?
ଆଉ କଣ ଗୋଟେ ଧୋକା ଦବୁ ଗୋଟେ କଣ କହିଲି ପା କଥା ରଖିବନି ଏଇଟା ଗୋଟେ କଣ ଠିକ ହଉଛି। ତତେ ଗୋଟେ ସାହାଯ୍ୟ କଲି ଏତେ କଲି ଇଏ କଲି ଦେଖିଲା ବେଳକୁ ଗୋଟେ ଲାଷ୍ଟ ମୁମେଣ୍ଟ ରେ ଏଇଟା ଠିକି ହେଲାନି।
ହୁଁ ହଇରାଣ କରିଦେଲା ଆଉ।
ନାଇଁ ମୋ ଟାଇମି ବି ଆସିବ ମୁଁ ବି ହଇରାଣ କରିବି।
ତାକୁ କରନା କରନା ଆଉ କିଛି କରନା ତାର
ମୁଁ ଆଉ କଣ କରିବି ଏକା ସାଙ୍ଗରେ ମିଶିକି ରହିଥିଲେ ତ ତତେ ସାହାଯ୍ୟ କଲି କହଲାନା ମୋ ପାଇଁ ରହିଲୁ ରହିଲୁ ମୁଁ ଯେହେତୁ ତାକୁ ରଖେଇଛି ତ ମୋ ତରଫରୁ ସିଏ ପାଖାପାଖି ତିନିରୁ ଜଚାରିଜାର ଟଙ୍କା ନେଇ ସାରିବନି ଏପଯ୍ୟ ତ। କହିଲୁ ହଁ ଆ ତାହେଲେ ଲାଭ ଲାଭଟା ମୁଁ ତୋର ରଖୁଛି ସବୁ କରୁଛି ତୋତେ ରଖୂଉଛି। ହେଲା ଭାଇ ତୋର ମୋର କଥା ବି ହେଇଥିଲା ହଁ କଥା ହେଇନଥାନ୍ତେ ମୁଁ ହଠାତ୍ ମାଗିଦେଲି ସି ଗୋଟେ କଥା।
ହୁଁ ତୁ କଣ ଦରମାଟ ତୁ କହଁତୋ ନିଜ ପଇସା ରେ ଦଉୁ ନା କଣ ତୋତେ କଣ ଘରେ କହିଦଉନାହାନ୍ତି ନା କଣ।
ସେ ଭାଇ ପାଗଳ ଟା। ସେଇ ବା ମତେ କାଲି ଯେତେବେଳେ କାଲି ଯେତେବେଳେ ସାଙ୍ଗେ ସାଙ୍ଗେ ଆସିଲା ଜଷ୍ଟ ଦି ସେ ସେକେଣ୍ଡ ବି ହେଇନି ସାଙ୍ଗ ସାଙ୍ଗ ମୋ ପାଖରେ ସ୍କ୍ରିିନସଟ୍ ବି ଅଛି ହେଲା ଦିଇ ସେକଣ୍ଡ ବି ହେଇନି ପେମେଣ୍ଟ ପୁଣି ଆସିଲା। ସାଙ୍ଗେ ସାଙ୍ଗେ ଫୋନ ମାଇଲା ନାଇଁ ନାଇଁ ନାଇଁ ଭାଇ ମୁ ପଇସା ଟା ଦିଅ ମତେ ନହେଲେ ହବନି ମୋ ପଇସା ଟା ଦିଅ ମୁଁ କଇଲି ଆଚ୍ଛା ହଉ ତାହେଲେ ମୁଁ ଦୁଇଶହ ଖଣ୍ଡେ କଣ ଆରେ ତାର ୟୁିପି ଆଇଡି ତାର ୟୁିପିଆଇଡି ନାଇଁ ନା ତ ପଇସାଟା ସେତାର ମାଗୁଛି ମୁଁ କେ ପଇସାଟା ବାରମ୍ବର ରଖିବି ସେ ତା ନିଜ ଇଚ୍ଛାରେ ଯଦି ନଦବ
ଯାହା ହେଇଥିଲା ଲେଖା ପଢା ହେଇଥିଲା ଆମ ଭିତରେ ସେଇଆ କରିବୁଉ ତୁ ମନ ଇଚ୍ଛା କହେ କଣ ହବ।
ହଁ ଯେ କିନ୍ତୁ ସିଏ ତାର ଦେଖେ ସିଏ ଯେହେତୁ ଦେଇନଥିଲା କି ମାନେ ୟୁପି ଆଇ ଡି ଟା ମୋର ଦେଇଥିଲା ତ ତାର ୟୁପି ଆଇଡି କଣ ଗୋଟେ ଖରାପ ହେଇଯାଇଛି। ତ ପ୍ରେମେଟା ଯେହେତୁ ମୋ ୟୁପି ଆଇଡି ଏଇ ଆଲା ତ ମୁଁ ତାକୁ ସେଇଆ କହିଲି ହେଲା ଆରେ ମୁଁ ରଖଛି ପଇସା ରଖୁଛି ନା ନା ଭାଇ ମୋ ଟୁଉସନ ଦରମା ଦିଆ ହବ ମତେ ଏଇନା ସାଙ୍ଗେ ଛାଡ଼ିଲୁ। ଆରେ ଦେଖୁଛୁ ଇଏ କି କଥା
ହୁଁ ଭଲ ସାହାଯ୍ୟ କଲୁ ଭଲ ହଇରାଣ କଲା ତତେ ଆଉ।
ନା ମ ଏଇଟା ଠିକି ହେଲାାନି ଆକ୍ଚୁଆଲି କଥା ହେଇଥିଲା ନା ଆରେ କାରଣ ମୋର କିଛି ଆସିନି ନା।
ହୁଁ ନା ନା ପିଲା ସବୁ ଏଇଥିରୁ ଚିହ୍ନା ଯାଏ ସାହାଯ୍ୟ ବେଳେ ସାହାଯ୍ୟ କରିବୁ ତତେ ଦେଖିଲା ଏଳୁ ତୋର କାମ ଦରକାର ବେଳେ ତତେ କେମିତି କଣ କରିବେ
ହୁଁ ହଁ ଆରେ ମୋ କାମ ଟା ହେଲାନି ତ ମୋ ପଇସା ଟା ଆସିଲାନି ମୁଁ ଯେହେତୁ ତତେ ସାହାଯ୍ୟ କରିଛି ମୁଁ ବି କିଛିଟା ପରିଶ୍ରମ କରିୁଛି ନା ତୋର ସାହାଯ୍ୟ କରିବାରେ
ହୁଁ କିଛିତ ହେଲେ ଦେବୁ ତୋରି ମାନେ ତୋରି ଯୋଗୁ ତାର ପାଇଲା ଏତେଳୁ ତତେ କିଛି ସାହାଯ୍ୟ କଲେଣି ଯେ ପିଲାରୁ ଜାଣିଛ କେମିତିଆ ପିଲା କଣ।
ଏଇଟା ଭାଇ ଠିକି ହେଲାନି ଆକ୍ଚୁଆଲି ତୁ ଯେତିକି ପାଇଛୁ ତାର ଅ ତା ସେୟା ମୋକତିକି ଯାଉଚି ଯଦି ମୁଁ ନଥାନ୍ତି ତୋର ସେତିକି ହେଇ ବି ନଥାନ୍ତା।
ଅଧିକ ଯାଉଛି କାହିଁକିନା ତୁ ତ କିଛି ଜାଣି ନଥିଲୁ ତତେ ଜଣେ କହିଲେ ଏ କରିବାକୁ
କିଛି ନାଇଁ କରିବା ଠେଇଁ କଥା ନାଇଁ। ଶୁଣୁ ତୋ ସହିତ ବି ତୋ ସହିତ ଆଉ କିଏ ମାନେ କାମରେ ଅଛନ୍ତି କି ଇନଭଲଭ ଅ ଛନ୍ତି କି ମୁ ଏକା ଲାଷ୍ଟେ ଅପସନ ଲାଷ୍ଟ ମୁ ତାପରେ ମୋର କି କିଛି ଆସିନି ଭାଇ ତୁ ବୁଝେଇବାକୁ ଚେଷ୍ଟା କର ଭାଇ ଏତେ ସମୟ ମୁଁ ରହିଲି ଏତେ ସମୟ କାମ କଲି ଭାଇ ବୁଝିବାକୁ ଚେଷ୍ଟାକରି ତାକୁ ବୁଝେଇଲି ବି କାଲି ନାଇଁ ନାଇଁ ମୋ ଟୁୟୁସନ ଦରମା ଦିଆ ହବ ଭାଇ ତମର ଧନୀ ଘ
ତୋ ନିଜ ପଇସା ରୁ ଦଉଛୁକି ନିଜ ହାତରୁ ବୁନା ଘର ଲୋକ ଦେବେ।
ଶ୍ ଠିକ୍ କେଜାଣି ଏଟା ପାଗଳଟା ସେଇଟା।
ଏଇଟା ଜାଣି ଶୁଣି କେମିତି ପଇସା ନେବେ ସେ କଥା କହୁଥିଲା ସେ।
ହଁ ଛାଡ ତା ପଇସା ଭାଇ ମୁଁ ବି ଭାବୁଛି ତାକୁ ତାର ଆଉ କଥା ନ ଉଠେଇଲେ ଗଲା ସଇଲା ସେଇପା। ଆରେ ଆମେ କଥା ହେଇଥିଲେ ବା ଡିଲ୍ ବି କରିଥିଲେ। କି ନାଇଁ ନାଇଁ ଏମିତି ଆସିଲେ ସେମିତି ଦବା ଏମିତି ସେମିତି ଆଡୁ ସାଡୁଆ କହିଥିଲି ବି ତାକୁ ସିଏ କିନ୍ତୁ ଦେଖିଲାବେଳୁ ଛାଡ ଏଟା ଗୋଟେ ଭଲ ଲାଗିଲାନି ମତେ ଗୋଟେ। ଆଉ କଣ ଭାଇ ତୁ ଭାଇ ତୁ ନିଜେ କହ ତୁ ନିଜେ କହ ସାର୍ ପଠେଇଲେ
ଦିନ ରାତି କ କଥା ହେଇକି ଦେଖିଲା ବେଳକୁ ପଇସା ନେଲା ବେଳକୁ ସେ ନେଇଯିବ।
ଆଉ କଣ ଗୋଟେ ତିନି ହଜାର ଟଙ୍କା ହେଲାଣି କଣ ଛୋଟିଆ କ୍
ହଁ ପା।
ଏଇଟା କିନ୍ତୁ ବହୁତ ଫାଲତୁ ଜିନିଷ ହେଲା। ତାପରେ ବି ତାପରେ ନଅଟା ବେଳେ କହୁଛି ପୁଣି କହୁଛି ଚାଲ କାମକୁ ଯିବା ଚାଲ ନଅଟା ବେଳେ ଫୁଣି ଡାକୁଛି ନଅଟା ବେଳେ ଫୁଣି ଡାକୁଚି ଚାଲ କାମକୁ ଯିବା ମୁଁ କହିଁଲି ନାଇଁ ନାଇଁ ମୁଁ ଆଉ ଯିବିନି ମୁଁ କାମ ବନ୍ଦ କରିଦେଲି। ଭାଇ ମୁଁ ପଛେ ଘରେ ବସିବି ମୋର କାମ ଦାମ ଦରକାର ନାହିଁ ମୁଁ ମନା କରିଦେଲି।
ନା କଣ ଯିବେ ଏମିତି କର କାମକୁ ଗଲେ କଣ ପଇସା ପତ୍ର ମିଳିବନି କାମକୁ କାଇଁ ଯିବ।
ମୁଁ ଯିବିନି କାଇଁ ଯିବି ଆରେ ଭାଇ ମୁଁ ତ ତେ ସାହାଯ୍ୟ କଲି ମତେ କିଛି ମିଳିଲାନି ମୋର ଖୋଳ ହେଇଗଲା। ମୁଁ ଏ ସମୟ ଯୋଉ ପରିଶ୍ରମ କଲି ମୁଁ କୋଉ କଥା ହେଲି ହେଲା ବୁଝାବୁଝି କଲି ତତେ ରଖେଇଲି। ଭାଇ ମୋର ଲାଭ ଟା କଣ ହେଲା ମୋର ତ କିଛି ହେଲାନି ନା। ଓଲଟା ଭାଇ ମୁଁ ଭାଇ ମୁଁ ଏଇନା ଡ଼ରିକି ଅଛି କେ
ଯୋଉରା ସିଏ ପାଇଲା ଦେଖିଲେ ତତେ ଅସୁବିଧା କିଛି ଦେଲାନି।
କାରଣ ମତେ ଯିଏ ରଖେଇଛି। ମୁ ଗୋଟେ କହୁଛି ମତେ ଯିଏ ରଖେଇଛି ସେ ସିଏ ମତେ ମାଗୁଛି ନା ହଁ ତ କୋଉ ମୁହୂର୍ତ୍ତରେ କୋଉ ମୁହୂର୍ତ୍ତରେ ଦେଖାହେଲେ ମୁଁ ବି ତାକୁ ଦେଇଦେବି ମୋର କିଛି ନାହିଁ ସେମିତି। କାରଣ ସିଏ ମତେ ରଖେଇଛି ନା କୋଉ ମୁହୂର୍ତ୍ତରେ ମତେ ମାଗିଲା ହଁ ତାକୁ ଦେଇଦେବି। କିନ୍ତୁ ମୁଁ ତତେ ରଖେଇଛି ମୋ ଫାଇଦା କଣ ହେଲା?
ହୁଁ କିଛି ଫାଇଦା ନାହିଁ। ଅଯଥାରେ ତୁ ମତେ ହଇରାଣ କଲୁ ଅସୁବିଧାରେ ପକେଇଲୁ।
ନା ଭାଇ କାଲି ବହୁତ ଜୋର ବାଧିଲାରେ ସତ କଥା ରାତିରେ ଆରେ ତୁ ଗୋଟେ ଯେ
ପିଲା ଦେଖ ପିଲା ଚିହ୍ନିବୁ ଏମିତି କାରଣରୁ ହି ପିଲା ଚିହ୍ନା ଯାଏ। ଏମିତି କାରଣରୁ ହି ପିଲା ଚିହ୍ନା ଯାଏ। ଯୋଉ କୋଉଠି ବେଶୀ କିଛି ଦୋବୁନୁ ଯେତେ ଦବୁ ସେତେ ହଇରାଣ ହୋବୁ।
ନାଇଁ କିନ୍ତୁ ମିଛ କଥାଟା କହିଲୁନୀ ଟ୍ୟୁସନ ପଇସାଟା ମିଛ କଥାଟା ନୁହଁ ସ
ହଁ ଏଇଟା ଏଇଟା ମିଛ କଥା।
ଟ୍ୟୁସନ ପଇ ଟ୍ୟୁସନ ପଇସା ଘରେ ଦଉନାହାନ୍ତି କି?
ହଁ ଘରେ ତ ଯେମିତି ହେଲେ ଦୋଉଥିବେ ତୁ ନହେଲେ କଣ ଏବେଠୁ କଣ ରୋ
ସେଇ କଥା ଧ ଧଇଲୁ ଧର ଯେତେବେଳେ ତୋର ଚାକିରି ନଥିଲା ମୁଁ କହୁଛିି ରହିଁଥା ଯେତେବେଳେ ତୋର ଜବ୍ ନଥିଲା ଚାକିରି ନଥିଲା ସେତେବେଳେ ତୁ କୋଉଠୁ ପଇସା ଆଣୁଥିଲ ତମ ଘର ଲୋକ
ହୁଁ ହୁଁ ହୁଁ।
ବାହାନା ମାରୁଛି ବାହାନା। ଭାଇ ଖାଲି କାଳେ ତାକୁ ଲାଗୁଛି ମୁଁ ତା ପଇସା ଖାଇଯିବି ଆରେ ମୁଁ ଯଦି ତୋ ପଇସା ଖାଇ ଯାଇଥାନ୍ତି ମୁଁ କାହିଁ ମୋ ୟୁି ପି ଆଇଡି ତତେ ଦେଇଥାନ୍ତି କି ତୋତେ ତୋ ପଇସା କାଇଁ ରିଟର୍ନ ଦେଇଥାନ୍ତି।
ହଁ ପିଲା ଏଥିରୁ ଚିହ୍ନେ ଆଉ କଣ ଏମିତି ସବୁ ପିଲା ଅଛନ୍ତି ଆଉ।
ଛାଡ଼ରେ ଭାଇ ମୋର ନିଜର ହିଁ ଲସ୍ ହେଇଗଲା ପାଖପାଖି ଯଦି ମୁଁ ତା ଟାସ୍କ କଂପ୍ଲିଟ୍ କରିନି ମୋ
ହଉ ତୁ ଆଉ ଗୋଟେ ଆଉ ଗୋଟେ କାମ ବୁଝେ ତୋର ମୋର ମିଶିକି କରିବା ଆଉ।
ହଁ ବା ଆରେ ତୁ ନିଜେ ଦେଖୁନୁଁ ମୁ ଯଦି ମୋର ସେତିକି ଯଦି କରି ଦେଇଥାନ୍ତି ମୋର ଏନା କେତୁଟା ଥାନ୍ତା ଏଇନା।
ହୁଁ କେତେ ପଇସା ରଖିଥାନ୍ତୁ କହିଲୁ।
ଆଉ ଏରା ବେକାର ହେଇଗଲା ମୁଁ ଆଉ କାହାକୁ କ ଡାକ ଉ ଆ କରିବିନି ଆଉ ତାର।
ହୁଁ।
ହଁ ଛାଡ଼ ଆଉ କଲେଜ ଯାଇଛୁ?
ହଁ ବା କଲେଜ ଆଇଚି ଆଉ କଣ। ଏଇ ଚିକୁର ପରୀକ୍ଷା, ପରୀକ୍ଷା ଅଛି ପରୀକ୍ଷା ଥିଲା ତ ତାର।
ହୁଁ ଆରେ ଦେହ ଟା ଭଲ ନାହିଁ କଣ ଖାଇଲେ ଭଲ ହବ କହିଲୁ? ଖାଲି ଝାଡ଼ା, ବାନ୍ତି ହଉଚି କଣ ଘ ସେ ଘରେ ଖାଲି କହୁଚନ୍ତି ଚୁଡ଼ା, କଦଳୀ ଖାଆ ଭାଇ। ଚୁଡ଼ା, କଦଳୀ ଶଳା ପେଟକୁ ଯାଉନି। ପେଟକୁ ଯାଉନି ସେଗୁରା। ମାନେ ପୁରା ବାନ୍ତି ଲାଗୁଚି ହେରା ଖାଇଲା ବେଳକୁ। ଉଁ ଖାଇହଉନି। ତୁ ବୁଝୁନୁ ମୁଁ ଶୁଖିଲା ଶୁଣୁ ମୁଁ କହୁଚି ମୁଁ ଶୁଖିଲା ଚୁଡ଼ା ଖାଇଦେବି କିନ୍ତୁ ମାନେ ତାକୁ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
ଚକଡି ପକଡି କି ମତେ ସେଇଟା ମୋ ଦିହକୁ ଯିବନି ବାନ୍ତି ଉଠେଇବ।
ବାନ୍ତି ଉଠେଇବ?
ନା ମୁଁ ଖାଇପାରେନି ମତେ ମତେ ଭଲ ଲାଗେନି। ମୁଁ ଉପାସ ରହି ଯିବି ପଛେ ମୁଁ ସେରା ଖାଇବିନି ସତ କଥା।
ଏ ସେଇଗୁଡ଼ା ହିଁ ଦେହ ପାଇଁ ଭଲ।
ଭଲ ଯେ ସେରା କାଇଁ ମୁଁ ଖାଇପାରେନି ସତ କଥା। ସେ ଆମର ସେମିତି ଗାଁରେ ନିମି ତି ହେଲେ ମାନେ କିଏ ଧର ଚାଲି ଯାଇଥିବେ ନିମିତି ଫିମିତି ହବ ମୁଁ ସେଗୁରା ବି ଖାଇପାରେନି। ଦହି ଫଇ ପକେଇକି ମତେ ଭାରି ଅବାଗିଆ ଲାଗେ। ସେମିତି ଗୋଟେ
ହଁ ଏରା ଗୋଟେ ଗୋଟେ ଅଭ୍ୟାସ ହେଇଥାଏ। ପିଲା ଦିନୁ। ସେଥିପାଇଁ କିଏ ଚକଟା ଚକଟି କରିଥିବ କଣ କରିଥିବ ଦେଖିଲେ ଘୃଣା ଲାଗିବ।
ହଁ ମାନେ ଚକୁଡି କି ମୁଁ ଖାଇପାରିନି ମତେ ବାନ୍ତି ଲାଗେ। ସେ କଦଳୀ ମଦଳୀ ତା ଦିହରେ ଚ ଟିକି ଦଳି ଦାଳିକି ଲୋ ବୋପା ମା ସେ ଯୋଉ ଭଳିଆ ଦେଖାଯାଉଥିବ ଛି।
ହଁ ହଁ। ହଁ ପିଲାଦିନୁ ଗୋଟେ ହେଇଯାଇଥାଏ ଆଉ।
ଓହୋ। ଆଉ ତୋର କ୍ଲାସ ଆଜି ନଥିଲା?
ଆଉ ମେ ଆଉ ଆଁ
କ୍ଲାସ ଥିଲା ତୋର ଆଜି?
ନା ବା କିଛି ନାହିଁ ଆମର ସୋମବାର ଠୁ ହବ। ମୁଁ ଆସିନଥାନ୍ତି ଆଜି ଚିକୁ କହିଲା ତାର ପରୀକ୍ଷା ଅଛି ବୋଲି। ମୁଁ ବାଧ୍ୟ ହେଇକି ଆସିଲି। କେହି ଆସିନାହାନ୍ତି ପୁଣି ଆଜି ସିଦ୍ଧାର୍ଥ ଆସିନି ଆଶୁତୋଷ ଆସିନି ତୁ ଆସିଲୁନୁ ମୁଁ ଚିକୁ ସାଙ୍ଗରେ ରେ ଆଇଚି ନା ଆଉ ସିଏ କହିଲା ବୋଲି ଆଉ।
ମୁଁ ଯାଇଥାନ୍ତି ମୁଁ କଣ କହିଲୁ ଡାଇରେକ୍ଟ ସେଠିକି ଯିବି ଏଇନେ ଝାଡ଼ା ଫାଡା ମାରିବ ମାନେ ପୁଣି ଏଉନା ଅସୁବିଧା। ଆଉ ଜାଣିଥିବୁ ତ
ଏଇ କଲେଜ ଫଲେଜରେ ମାଇଲେ ପୁଣି ଭାରି ଅସୁବିଧା।
ଆଉ ସେ କଲେଜ ମାନେ ଜାଣିଥିବ ତ ତାଙ୍କର ମାନେ ଟଏଲେଟ ସୁବିଧା କୋଉ ଭଳିଆ।
ହଁ କୋଉ ଭଳିଆ ସୁବିଧା ଏଠି ଅଛି ଆମେ ଜାଣିଚୁ।
। ସେି ଆଗରୁ ଗୋଟେ ମାନେ ଗୋଟେ ଦେଖିଥିଲୁ ଗୋଟେ କନ୍ଦିଆଳିଆ ଗୋଟେ ଭଲ ମାନେ ଫାଙ୍କା ମାନେ ପରିଷ୍କାର ଟଏଲେଟ ଟା। ଏବେ ତାକୁ ବି ତାଲା ପକେଇ ସାଇଲେ।
କୋଉଠି କହିଲୁ?
ଏ ଆମର ସାତ ନମ୍ବର ହଲ ସିଧାଟା। ସେଟା ମାନେ କା ମାନେ ହଁ କେହି ମାନେ ତାକୁ ଏତେ ନଜର ରଖି ନଥିଲେ। ଏବେ ଦେଖିଲା ବେଳକୁ ହଁ ସେଇଟା ବି ବନ୍ଦ।
ହୁଁ।
ଆଚ୍ଛା ହଉ ମୁଁ ରହିଲି ମୁଁ ଏଇନା ସାଙ୍ଗେ ସାଙ୍ଗେ ଆଉଥରେ ଫୋନ କରୁଚି ଆଉ।
ହଉ ହଉ ହଉ ହଉ ରଖୁଚି ହୁଁ।